ହ୍ୟାଲୋ ହଁ।
କଣ କରୁଛ?
ଏମିତି ବସିଚି ଆଉ।
ହ୍ୟାଲୋ।
ହୁଁ।
ହ୍ୟାଲୋ।
ହଁ ଏମତି ବସିଛି ତମେ?
ହଁ ମୁଁ ବି ହେଲେ ଏମିତି ବସିକି ଖାଇସାରିଲାଣି?
ହଁ ଖାଇ ସାରିଲେଣି।
କଣ ଖାଇଚ?
ଆଜି ସନ୍ତୁଳା ଆଉ ଭଜା ହେଇଥିଲା।
ହୁଁ ହୁଁ।
ହୁଁ।
ଆଉ। କେମତି ଅଛ?
ହୁଁ ଭଲ ଅଛି।
ହଉ ତ ଚାଲ ଆମେ ଆମ ଟପିକ ଉପରେ କଥା ହେବା ଆମ ଟପିକ ଅଛି କିଛି ପର୍ବପର୍ବାଣୀ ଉପରେ ତ ପର୍ବପର୍ବାଣିୀ ତ ଜାଣି ଯେ ଆମ ଓଡିଆ ମାନଙ୍କର ବାର ବର୍ଷରେ ତେର ପର୍ବ ତ କହି ଆମ ଓଡ଼ିଶାରେ କିଛି ପ୍ରମୁଖ ପର୍ବପର୍ବାଣି ରହିଛି ଆମର। ଯେମିତିକି ରହିଲା ଆମର ରଜ ପର୍ବ। ଆମର ସେଇଟା ନାରୀିତ୍ୟ ଓ ପ୍ରକୃତି ଉତ୍ସବ ଏହି ସମୟରେ ଦୋଳି ଖେଳେ ଆଉ ପୋଡ ପିଠା ଓ ବିଭିନ୍ନ ପାରମ୍ପରିକ ଖେଳ ଆୟୋଜନ ହୁଏ। ଆଉ ଝିଅ ପିଲା ମାନେ ନୂଆ ଡ୍ରେସ୍ ପୋଷାକ ପତ୍ର ପିନ୍ଧି ନାଚ ଗୀତ କରନ୍ତି ଆଉ ଦୋଳି ଖେଳନ୍ତି। ଏଗୁଡାକ ଆମର ଅଛି ଆଉ ରଜର ମାନେ ପ୍ରମୁଖ ମାନେ କଣ କହିବା ପୋଡ ପିଠା ତ ରହିଛି ତାର ପାରମ୍ପାରିକ ବା ପିଠା ରଉଛି ରଜ ପର୍ବରେ ଯେମିତି ହେଲେ ପୋଡ ପିଠା ନିହାତିଆ ହେବା ଆବଶ୍ୟକ। ଆଉ ତାପରେ ଆମର ରହିଲା ରଥଯାତ୍ରା ଶ୍ରୀ ଜଗନ୍ନାଥ ମନ୍ଦିରରୁ ମହାପ୍ରଭୁ ଜଗନ୍ନାଥ ବଳଭଦ୍ର ଓ ସୁଭଦ୍ରା ରଥରେ ଗୁଣ୍ଡିଚା ମନ୍ଦିରକୁ ଯାଆନ୍ତି। ଏହା ବିଶ୍ଵ ପ୍ରସିଦ୍ଧ ପର୍ବ ଯାହାକି ଏବେ ଆମର ଆସୁଛି। ର ରଥଯାତ୍ରା। ତ ମାନେ ଜଗନ୍ନାଥ ବଳଭଦ୍ର ମହାପ୍ରଭୁ ଏବେ ତାଙ୍କର ସ୍ନାନ ରିଲା ଏବେ ତାଙ୍କେ ଜରରେ ପଡିିବେ ଏବେ ବର୍ତ୍ତମାନ ଯୋଉମାନେ ମ ମନ୍ଦିରକୁ ଯାଆନ୍ତି ବି ପୁରୀ ମନ୍ଦିର ହଉ କି ଯୋଉ ମନ୍ଦିର ହଉ ଜଗନ୍ନାଥ ମନ୍ଦିର ବି ଯାଆନ୍ତି ବି ତ ମହାପ୍ରଭୁ ଦର୍ଶନ ନାଇକି କରିପାରିବେ ନାହିଁ ସିଧା ରଥଯାତ୍ରାରେ ତାଙ୍କେ ଘରୁ ବାହାରିକି ମାନେ ତାଙ୍କ ମନ୍ଦିରରୁ ବାହାରିକି ଆ ତାଙ୍କ ରଥ ମାନଙ୍କରେ ବସିକି ତାଙ୍କ ମାଉସୀ ମା ମନ୍ଦିରକୁ ଯିବା ଟାଇମରେ ହିଁ ଲୋକମାନେ ତାଙ୍କୁ ଦେଖିପାରିବେ।
ହୁଁ।
ତାପରେ ତାପ ରଥଯାତ୍ରାର ତ ବାହୁଡ଼ା ଯାତ୍ରା ଆସେ। ସାତ ଦିନ ପରେ ବାହୁଡା ଯାତ୍ରା ରଥ ଯାତ୍ର ର ଶେଷ ପର୍ବ। ଏହି ଦିନ ମହାପ୍ରଭୁ ଶ୍ରୀ ମନ୍ଦିରକୁ ପ୍ରବେଶ କରନ୍ତି। ଏବଂ ମା ଲକ୍ଷ୍ମୀଙ୍କୁ ରସଗୋଲା ଭୋଗ ଦିଆଯାଏ। ତା ଆର କାରଣ ହେଉଛି ଗୁଣ୍ଡି ପୂଜା ମନ୍ଦିରକୁ ତିନି ମହାପ୍ରଭୁ ବା ତିନି ଠାକୁର ତାଙ୍କ ମାଉସୀ ଘରରୁ ଗୁଣ୍ଡିଚାକୁ ବାହାରନ୍ତି। ପୁଣି ସେଇ ଆସିଲା ବେଳେ ଯେତେବେଳେ ତାଙ୍କ କବାଡ ମାନେ କବାଡ ବା଼ଡାନ୍ତି ଠାକୁର ତ ବାଡ ମା ଲକ୍ଷ୍ମୀ ନ ଖୋଲି ଋଷି ଥାନ୍ତି। କି ତାଙ୍କେ ମାଉସୀ ବାଙ୍କ ମନ୍ଦିରକୁ କାହିଁକି ନେଇକରି ଗଲେନି ବୋଲି। ତାପରେ ଆମ ଜଗନ୍ନାଥ ତାଙ୍କୁ ରସଗୋଲା ଭୋଗ କରିକି ତାଙ୍କୁ ମାନେ ମନା ଆମର ରାକ୍ଷୀ ପର୍ଣ୍ଣମା ଆସୁଛି ଯାହା କି ଭାଇ ଭଉଣୀ ମାନଙ୍କର ସ୍ନେହ ପର୍ବ ଆ ଭାଇ ଭଉଣୀ ହାତରେ ରାକ୍ଷୀ ବାନ୍ଧିବା। ଆଉ ଜାଣିଛ ତ ପ୍ରଥମେ ପୂଜା ଥାଳିରେ ରାକ୍ଷୀ ଦୀପ କୁଙ୍କୁମ ଚନ୍ଦନ ଅକ୍ଷତ ବା ଚାଉଳ ଦୁ ବରକୋଳି ପତ୍ର ଏଗୁଡାକ ସବୁ ରଖିକିରି। ଫୁଲ ଆଉ ମିଠା ରଖିକିରି ଫାଷ୍ଟ ଭାଇଙ୍କୁ ପୂର୍ବ କିମ୍ବା ଉତ୍ତର ଦିଗ ମୁହଁ କରି ବସାଯାଏ। ତାପରେ ଭାଇ ଭଉଣୀ କପାଳରେ ସରି ଭଉଣୀ ଭାଇଙ୍କ କପାଳରେ କୁକୁମ କିମ୍ବା ଚନ୍ଦନ ଟୋପା ଲଗେଇକି ଆମର ଯୋଉ ଚାଉଳ ବରକୋଳି ପତ୍ର ଏଗୁଡାକ ସବୁ ଥିବ। ତାଙ୍କୁ ବନ୍ଦାଣ କରାଯାଏ ତାପରେ ଦୀପ ହଉ କିମ୍ବା ଆମର ଆଳତି ହଉ ଭାଇଙ୍କୁ ଆଳତି ଲଗେଇକି ଆଳତି କିମ୍ବା ଦୀପ ଯାହାବି ତାକୁ ଆରତି କରାଯାଏ। ତାପରେ ଭାଇ ଡାହାଣ ହାତରେ ରାକ୍ଷୀ ବନ୍ଧାଯାଏ। ଭାଇଙ୍କୁ ମିଠା ଖୋଇ ତା ତାଙ୍କର ଦୀର୍ଘାୟୁ ଓ ସମୃଦ୍ଧି ପାଇଁ ପ୍ରାର୍ଥନା କରାଯାଏ ଶେଷରେ ଭାଇ ଭଉଣୀଙ୍କୁ ଉପହାର କିମ୍ବା ଆଶୀର୍ବାଦ ଦେଇ ସାରା ଜୀବନ ତାଙ୍କର ସୁରକ୍ଷା କରିବେ ବୋଲି ପ୍ରତିଜ୍ଞା କରିଥାନ୍ତି ଭାଇ ମାନେ ତାପରେ ଆସୁ ଆମର ଗଣେଶ ପୂଜା ଯାହାକି ଗାଁ ଗାଁ ରେ ଡିଜେ ଫିଜେ ଲଗେଇକିରି ଧୁମଧାମ ରେ ଗଣେଶ ପୂଜା ପାଳନ କରାଯାଏ ବିଦ୍ୟା ଓ ବୃଦ୍ଧିର ଦେବତା ଭଗବାନ ଗଣେଶଙ୍କ ପୂଜା। ବିଦ୍ୟାଳୟ ଓ ଘରେ ବହୁ ଉତ୍ସାହରେ ବା ଅ ଗାଁ ର ମୁଣ୍ଡରେ ଆ ବହୁତ ଉତ୍ସାହରେ ପାଳ ସହ ପାଳନ କରାଯାଏ। ତାପରେ ଆସୁଛି ଆମର ସ୍ଵରସ୍ଵତୀ ପୂଜା ଯାହାକି ବିଦ୍ୟାଳୟ କୋଚିଂ ସେଣ୍ଟର ଏଇଗୁଡାକ ଟାଇମ ଜାଗାରେ ହିଁ ବସାଯାଏ ଗାଁ ରେ ଧୁମଧାମରେ ଏତେ ପାଳନ କରାଯାଏନି। ଆଉ ଆମର ହେଲା ଦୁର୍ଗା ପୂଜା ମା ଦୁର୍ଗାଙ୍କ ଆରାଧନାରେ ପର୍ବ। ଆଉ ଆମର ଯୋଉଠି ମାନେ ଦୁର୍ଗା ମୂର୍ତ୍ତି ବସେ ବଡ କିିରି ବସେ ତ ଯୋଉଠି ବର୍ଷା ହୁଏ ସେଇଠି ସଜା ସଜି ପୂଜା ଆଉ ସାଂସ୍କୃତିକ କାର୍ଯ୍ୟକ୍ରମ ବି ହୁଏ। ତାପରେ ଆମର ଦଶହରା ବା କାଳୀ ପୂଜା ବୋଲି କୁହାଯାଏ।
ବାହାଘର କାଲି
ଅଁ କାଳି ମା କାଳୀଙ୍କ ପୂଜା ଆଉ ଦୀପ ଉଜ୍ବଳନ କରାଯାଏ। ତାପରେ ଆମର କୁମାର ପୂର୍ଣ୍ଣିମା ଆସୁଚି ଅବିବାହି ଟେ ଝିଅ ମାନଙ୍କ ପାଇଁ ଭଲ ବର ପାଇଁ ପୂଜା କରନ୍ତି। ଅ ଚନ୍ଦ୍ରକୁ ବନ୍ଦନା କରନ୍ତି ଦୀପାବଳି ଯାହା ଆମର ଆଲୋକର ପର୍ବ। ଘରେ ଦୀପ ଜଳାଇ ଲକ୍ଷ୍ମୀ ଗଣେଶଙ୍କୁ ପୂଜା କରାଯାଏ ମକର ସଂକ୍ରାନ୍ତି ଆସେ। ଯାହାକି ଆମର ଓଡିଆ ମାନଙ୍କର। ନୂଆ ବର୍ଷ ଭାବେ ପାଳନ କରାନ୍ତି ତାପରେ ମହାଶିବରାତ୍ରୀ ତ ଜାଣିଛ ଭଗବାନ ଶିବଙ୍କ ପୂଜା। ଉପବାସ ଓ ରାତ୍ରି କାରଣର। ଜାଗରଣ କରାଯାଏ ଯାହା କି ଆମ ଉ ଭଗବାନ ଶିବଙ୍କ ପାଇଁ ପାର୍ବତୀ କରିଥିଲେ। ଆଉ ବାକି ଦୋଳ ପୂର୍ଣ୍ଣିମା ଯାହାକି ହୋଲି ଭାବରେ ପାଳନ ହୁଏ। ସେଇଟା ହଉଛି ରଙ୍ଗ ପର୍ବ ସମସ୍ତେ ପରସ୍ପରଙ୍କୁ ରଙ୍ଗର ଲଗାଇ ଆନନ୍ଦ ଉତ୍ସବ ପାଳନ କରନ୍ତି ଭୋ ଭୋ ଦୋଳ ପୂର୍ଣ୍ଣମା ଆ ଆଗ ଦିନ ରାତିରେ ମହାପୁରୁଙ୍କୁ ମହାପ୍ରଭୁଙ୍କୁ ପାଲିଙ୍କିରେ ଧରି ଗାଁ ରେ ସାରା ବୁଲେଇଥାନ୍ତି ଆଉ ଭୋଗ ବି ଖାଇଥାନ୍ତି ସେଦିନ।
ହୁଁ।
ଆଉ ଏହି ସମସ୍ତ ପର୍ବପର୍ବାଣୀ ଓଡିଶା ସଂସ୍କୃତି ପରମ୍ପରା ଭକ୍ତି। ପ୍ରେମ ଓ ସାମାଜିକ ଭାବରେ ତୀକ ବା ଏକତାର ପ୍ରତୀକ ବୋଲି ଭାବ ଯାଏ। ତ ତମେ କଣ ଜାଣିଚ ଏତିକି ଭିତୁରୁ ମୁଁ ଯାହା ଯାହା କହିିଲି ଏବେ ତ ଏଇ ଭିତରୁ ଅ କିଛି ପାଳନ କରିଚ ତମେ?
ହୁଁ ରଥଯାତ୍ରା ତ ପାଳନ ହଉଚି ଆମ ଖଲିକୋଟ ରେ। ଆମ ବିଶ୍ୱର ଦ୍ଵିତୀୟ ବୃହତମ ଜଗନ୍ନାଥ ମନ୍ଦିର ହଉଛି ଆମ ଖଲିକୋଟରେ ଥିବା ଜଗନ୍ନାଥ ମନ୍ଦିର ମୁଁ ମୁଁ ପ୍ରତ ବର୍ଷ ଯାଏ ଜଗନ୍ନାଥ ଖୋଲିକୋଟର ଜଗନ୍ନାଥ ଅଁ ଜଗନ୍ନାଥ ମନ୍ଦିରରେ ରଥ ଟାଣେ। ଆଉ ସାଙ୍ଗସାଥି ମାନଙ୍କ ସହିତ ଯାଏ ବହୁତ ମଜା ମ ସ୍ତି କରେ
ରଥ ଟାଣିବାର ଯୋଉ ର ଥ କୁ ସେ ଦଉଡିରେ ଯୋଉ ଟଣାାଯାଏ ତାହାର ବି କିଛି ରହିଛି। ଯେ ରଥର ଦଉଡି ଟଣିବା ଦ୍ଵାରା ଆମର ପାପ କିଛି ନଷ୍ଟ ହୋଇଥାଏ ଏମିତି କିଛି ରହିଛି।
ହଁ କିଛି ପୁଣ୍ୟ ଅର୍ଜନ ହୋଇଥାଏ ତା ସହିତ ଗୋଟେ ଖୁସି ଲାଗିଥାଏ ଗୋଟେ ସାଙ୍ଗସାଥି ମାନଙ୍କ ସହ ଯାଇକି ହଁ ସାଙ୍ଗସାଥି ମାନଙ୍କ ସହିତ ଯାଇ ରଥ ଟାଣିଲେ ଗୋଟେ ଅଲଗା ପ୍ରକାର ଖୁସି ଲାଗିଥାଏ। ଗହଳି ମାନେ ବହୁତ୍ ନାଇଁ କରିନି କିନ୍ତୁ ଶିବରାତ୍ରି ର ମହତ୍ଵ ରହିଛି କି ଯେମିତି ଅ ମହାଦେବଙ୍କ ପାଇଁ ମାତା ପାର୍ବତୀ କହି ନାଇ ଠିକ ସେମିତି କୁହାଯାଏ ଯେ ଶିବରାତ୍ରି ଯଦି କର ତ ଅ ଶିବଙ୍କ ପରି ସୁନ୍ଦର ଏବଂ ଭଲ ବର ପାଇବ। ମାନେ ମନ ପସନ୍ଦ
ଆଉ ପାଇବ ଆଉ ରହିଲା ମାନେ ମହାଶିବରାତ୍ରିରେ ଯାହା ବି ଶିବଙ୍କୁ ମାଗନ୍ତି ତା ଓ ତାହା ପ୍ରାପ୍ତ ହୁଏ ବୋଲି ରହିଚି ବି ମହାଶିବରାତ୍ରୀ ବି ଅଛି ଗୋଟେ, ଆଉ ଆମର ଷୋହଳ ସୋମବାର ବି ଅଛି ଗୋଟେ। ଆଉ
ହୁଁ।
ଆଉ କଣ ଜାଣିଚ ନୀଳାଦ୍ରିବିଜେ ବି ରହୁଚି ରଥଯାତ୍ରା ଶେଷ ପର୍ବ ନିଳାଦ୍ରୀବିଜେ ଯୋଉ ବାହୁଡା ଯାତ୍ରା ତାପରେ ସୁନାବେସ ତାପରେ ନିଳାଦ୍ରୀବିଜେ ଆସେ। ରଥଯାତ୍ରାର ଶେଷ ପର୍ବ ବୋଲି କୁହାଯାଏ। ଏଇ ଦିନ ମହାପ୍ରଭୁ ଶ୍ରୀମନ୍ଦିରକୁ ପ୍ରବେଶ କରନ୍ତି, ଏବଂ ମା ଲକ୍ଷ୍ମୀଙ୍କୁ ର ଗଲା ବୋଲି ଭୋଗ କ ଯାଇ ମୁଁ କହିଥିଲି।
ହୁଁ।
ଆଉ ଆମର ତ ଓଡିଆ ଘରେ ଜାଣିଚ ଗୁରୁବାର ମାଣବସା। ମା ଲକ୍ଷ୍ମୀଙ୍କ ପୂଜା ଏଇଟା। ତ ମା ଲକ୍ଷ୍ମୀଙ୍କୁ ପୂଜା କରନ୍ତି, ବାଳ ଭୋଗ ଲଗାନ୍ତି। ଆଉ ଯାହାର ଯେମିତି ଥାଏ ତାଙ୍କେ ତ ଗେଣ୍ଡୁ ଫୁଲରେ ସଜିତ ହୁଅନ୍ତି। ଆଉ ଭାତ ଆମ୍ବିଳ ତାଙ୍କର ମୁଖ୍ୟ ଖାଦ୍ୟ ହୋଉଚି ଭାତ ଆମ୍ବିଳ ଶାଗ ଭଜା। ଆଉ ଚିତଉ ପିଠା। ଚକୁଳି ପିଠା ଏଗୁଡ଼ା ପ୍ର ସାତ ପ୍ରକାର ନା ଏମିତି ବାର ପ୍ରକାର କିଛି ବନେଇକି ପିଠ ସାତ ପ୍ରକାର ବନେଇକି ପିଠା ଭୋ ଗୋ ଲଗାନ୍ତି ଲାଷ୍ଟ ଗୁରୁବାର ଯାହା ଆମର ରହୁଛ ତ କାହାର କାହାର ସବୁ ଗୁରୁବାର ଥାଉଛି ଆଉ ବାକି ଆମର କହିବାକୁ ଗଲେ ଆମର ଲାଷ୍ଟ ଗୁରୁବାର ହିଁ ସବୁ ପିଠା ପିଠା ଭାତ ଭାତ ଭାତ ବଢା ହୁଏ। ବାଳ ଭୋଗ ବି କରାଯାଏ କିନ୍ତୁ ପିଠା ଯୋଉ କରିକିରି ବଢାଯାଏ ଭୋ ଗୁରୁବାର ଦିନ ତ ଲାଷ୍ଟ ଗୁରୁବାର ହିଁ ଆମର ପିଠା କରିକିରି ମହାପ୍ରଭୁଙ୍କୁ ଭୋଗ କରାଯାଏ। ତମର ସବୁ ଗୁରୁବାର ପାଳନ କରାଯାଏ?
ନାଇଁ ଆମର ତ ଏଇଟା ପାଳନ କରାଯାଏନି ଆଉ ତିନି ପାଳି ପାଳନ କରାଯାଏ ଆଉ।
ହୁଁ। ଆଉ ତାହେଲେ ଟାଇମ୍ ତ ହେଇଗଲାଣି। ହଁ କଣ କହିଲ?
ଫାଷ୍ଟ ବାଳ ଭୋଗ ତାପରେ ଭାତ ମାନେ ସିଙ୍କୁଡି ଭୋଗ। ହୋଉ ଟାଇମ ହେଇଯାଇଚି ରଖନ୍ତୁ।
ହଁ ହଁ।